ଆଉ କଁ କରୁଥୁଲ।
ମୁଁ ଏଇଠି ଟିଉସନ କରୁଥୁଲି ସେ ଛୁଆଙ୍କୁ ପାଠ ଆଉ ଏବେ ସବୁ ମାନେ ଏବେ ଗଲେ ସବୁ ଘରୁକୁ ଛୁଟି କରିଦେଲି ଯେ ଏବେ ଗଲେ ସବୁ ଘରୁକୁ।
ଆଚ୍ଛା ତମ ଛୁଆ ମାନେ ଭଲ ପଢ଼ନ୍ତି।
ହଁ ହଁ ସବୁ ଭଲ ପଢ଼ନ୍ତି ସବୁ ଇଂଲିଶ୍ ମିଡିୟମ୍ ପିଲା ଗୁଡ଼ା। ଯେଉ ଶିଶୁ ମନ୍ଦିର ପିଲା ଗୁଡ଼ା।
ଆଉ ତମେ ତାଙ୍କୁ କେମିତି କଣ ପଢ଼ାଅ। ସବୁବେଳେ ମାରନା ନା ଭଲ ପାଇବା ବି ଦିଅ।
ନା ନା ମାରେନି ମାରିଲେ କଁ ହବ ସେ ପଢ଼ିବେନି ନା।
ତ ତାଙ୍କୁ ଯେତେ ବୁଝେଇକି ଭଲସେ ବୁଝେଇକି ପଢ଼େଇବ ସେମାନେ ସେତେ ପଢ଼ିବେ। ଏବେ ଯେତେ ତାଙ୍କୁ ଭଲସେ ଜଣେଇବ ଯେମିତି ଆମର ଶିଶୁ ମନ୍ଦିର ପିଲା ଗୁଡାକୁ ତ ମାନେ ଉଦୟ କିରଣରେ ଯୋଉ ପାଠ ଦୋଉଚନ୍ତି ଆମ ସ୍କୁଲ ବହି ସେତିକି ଦେଖିବା ଆମର ଚତୁର୍ଥ ଶ୍ରେଣୀ ଯୋଉ ପାଠ। ସେମାନେ ପଢୁଚନ୍ତି।
ଆଉ ଛୁଆ ମାନେ କଣ ଜଲ୍ଦୀ ଜଲ୍ଦୀ ପା ଆରେ ମୁଁ ଏଇ ଟିକେ ଯାଇଥିଲି ବୁଲିବା ପାଇଁ ଆମନ ଆମର ତାରିଣୀ ମନ୍ଦିର। ଆଉ ସେଠୁ ବୁଲିକି ସେ ଟି ଗୋଟେ ଝରଣା ବି ତା ଟିକେ ଆଗକୁ ଥିଲା ଝରଣା ସେଠି ବି ଯାଇଁକି ଟିକେ ବୁଲି ବାଲିକି ଆସ ଥିଲୁ। ପୁଣି ଗୋଟେ ଜଗନ୍ନାଥ ମନ୍ଦିର ଗଲୁ ଫୁଣି ଶିବ ମନ୍ଦିର ବି ଗଲୁ ଏବେ ଏଇ ଘରୁକୁ ଆସ ପହଞ୍ଚିଲି ପୁରା ଥକି ଯାଇଛି। ଏତେ ଜୋରେ ନିଦ ଲାଗୁଚି।
ହଁ ମାନେ ବୁଲାବୁଲି କଲେ ସେମିତି ଥକି ଯାଆନ୍ତି ମାନେ ବୁଲାବୁଲି କରିକି ଆସିକି ଥକିକି ସେ ଯୋଉ ନିଦ ଟା ହୁଏ ବୋହୁତ ଶାନ୍ତି ଲାଗେ।
ହଁ।
ଝରଣା ଯୋଉ କହିଲେ କି ଝରଣା ଟା ପାହାଡ଼ ଭିତରୁ ବାହାରେ।
ପାହାଡ ଭିତରୁ ନୁହଁ ସେଟା ପାହାଡ ଓପୋରୁ ଝରିଥାଏ।
ପାହାଡ ଉପୁରୁ ଝରିଥାଏ।
ହୁଁ ଧର ଯୋଉଡ଼ା ଆମର ବର୍ଷା ହୋଉଚି ମୁଁ ଭାବ ମାନେ ମୁଁ କି ଶୁଣିଚି କି କି କଣ ମୁଁ ଜାଣିନି ମୁଁ ଭାବୁଚି କି ଯେତେବେଳେ ଆମର ବର୍ଷା ହୁଏ। ପାଣି ଟା କଣ ପାହାଡରେ ଜମିକି ରହିଥାଏ ସେଇଗୁରା ବୋଧେ ବାହାରେ ଏମିତି ହେଇପାରେ। ନହେଲେ କୋଉଠି ଯଦି ନଦୀ ଫଦୀ ଆସିକି ଯଦି କଁ ମିିଶିଥିବ ସେମ ଏମିତି କଁ ହେଇପାରେ ଆଉ।
ମାନେ ଗୋଟେ ଅବ ଅଦ୍ଭୁତ ସେ ସେ କଣ ନା ଯୋଉ ପାହାଡ ଭିତରୁ ବାହାରୁଛି ଝରଣା। ମାନେ ପଥରରୁ ଝରଣା ବାହାରୁଛି।
ଆଉ ଦେଖିବାକୁ ସେଟା ତ ଅତି ପୁରା ଅତି ସୁନ୍ଦର ହଁ ନା ନା ଆମ ଆଡେ ହେଇନି କିନ୍ତୁ ତ ମୁଁ ବୁଲିବାକୁ ଯୋଉ ଯାଇଥିଲି ସାଡେ ବହୁତ ବର୍ଷା ଘଡଘଡି ବିଜୁଳି ବହୁତ।
ମାନେ ଆମର ଯେତେବେଳେ ଚାରଟା ହେଇଗଲା ମେଘ ପୁରା କଳାହାଣ୍ଡି ମେଘ ପୁରା ଘୋଟ ଟି ଗଲା ଆକାଶ ସାରା। କିନ୍ତୁ ଦେଖିଲା ବେଳକୁ ଖାଲି ଧୂଳିଆ ପବନ ଗୁଡା ଦେଲା ବର୍ଷା ଏବେ ଟିକେ ନାଗରୁ ଝିପ୍ ଝିପ୍ ବର୍ସିିଗଲା ସେତିକି। ଆଉ ବର୍ଷାର ନାଁ ନାହିଁ।
ବର୍ଷା ତାର ମନ ହେଲେ ସେ ବର୍ଷା ହବ ଆଉ ତମେ ଜାଣିଛ ଯ ଝରଣା ନା ଝରଣା ପାଣିଟା ବହୁତ ମିଠା ଲାଗେ ତାକୁ କୁହନ୍ତି ସେ ସବୁଠାରୁ ମାନେ ସ ସଫା ପାଣି ଯୋଉ କୁହନ୍ତି ତାକୁ ପିଇବିି ଆମେ ପାରିବା।
ହଁ ଝରଣା ପାଣିକୁ ପିଆଯାଏ ଆଉ ଜାଣିଛ ଝରଣା ଯୋଉ କୌଣସି ନା ଝରଣାର ସେଜ ନାହିଁ ସେ ସବୁବେଳେ ଧାଉଁଥାଏ ଅବିରତ।
ଆଉ ତାର ଗୋଟେ ଗୁଣ ତାର ଗୋଟେ ଗୁଣ ସେ ସବୁବେଳେ ଉପରୁ ତଳକୁ ହିଁ ହଁ କହିଲ?
ତ ଗୋଟେ ପ୍ରଶ୍ନ ଥିଲା ଯୋଉ କଣ କହିଲ ଏଇ ଝରଣା। ନେଇକି ଯେ କୁଳୁ କୁଳୁ ଗୀତ ଗାଏ ଅବିରତ ଧାଉଥାଏ ସେ ଯେ ଥିଲେ ବି ସେ ଶୁଏ ନାହିଁ। ତ ଏଇ ଏଇଟା ଗୋଟେ କୋଶ୍ଚିନ ହଉଛି ଝରଣା କୁ ନେଇକିନା। ତ ତମେ ଯୋଉ କହିଲ ନା ବୋଲି ଏଟା ମନ ପଡିିଗଲା।
ଆଉ ପ୍ରଶ୍ନ ହଁ କୁହ?
କଣ କହିଲ ସ୍କୁଲ ସମୟରେ ନା। ଆମେ ଏଇଭଳିଆ ପ୍ରଶ୍ନ ସବୁ ମଜାଲିଆ ମଜାଲିଆ ପ୍ରଶ୍ନ ଢଗ ମାନେ ଯୋଉ ଢଗ ପ କି ଯୋଉ ପ୍ରଶ୍ନ ତୁ ପଚରା ପଚାରି ହଉ
ହ ବହୁତ ପ୍ରକାର ଢଗ ଥାଏ ମତେ ଗୋଟେ କିଛି କହିଲେ ମୋର ମନେ ପଡୁନି କଣ କୁମ୍ଭୀର କୁମ୍ଭୀର ଗୋଟେ କହି ଗୋଟେ କଣ କୁହନ୍ତି।
ଢଗ ତ ଜାଣିିନି ରୁଢି ଜାଣିଛି।
ହଁ ସେ ରୁଢ଼ି ରୁଢ଼ି।
ହଁ ଯେମିତି କୁହନ୍ତି କି? ଉସୁନା ଚାଉଳ ଗଜା ହବା। ଘର ଢିଙ୍କି କୁମ୍ଭୀର।
ହଁ ତୁଳସୀ ଦୁଇ ପତ୍ରରୁ ବାସେ ଆହୁରି ବହୁତ ସାରା ଥିଲା।
ହଁ ଓଳିଆରୁ ପଡି ଗଜା।
ଯୋଉଟା ଓଳିଆରୁ ପୁଣି ହଁ ଯୋଉ ଓଳିଆରୁ ପୁଣି ଗଦା ଯୋଉଟା କୁହନ୍ତି ସେଟା କଣ ଗୋଟେ ଉଁ ଛୁଆଟେ ଯେତେ ଛୋଟ ଘରେ ଜନ୍ମ ହେଲେ ବି ସେ ସେଟା ସେଇଭଳିଆ କି?
ତାର ମାନେ ହଉଛି ଜନ୍ମରୁ ଚତୁର।
ହଁ ଜନ୍ମରୁ ଚତୁର ହଁ।
ହଁ ଅତି ଚାଲାକ ପିଲା ଗୁଡା ଏବେ ଦେଖୁନା ଏବେ ତ ସବୁ ଆଧୁନିକ ପିଲା। ସେଇଆ କୁହନ୍ତି। ଖତ ମାନେ ଖତ ଗଦାରେ ପଦ୍ମ। ଯାହାର ପ୍ର ତିଭା ଅଛି ସେଇଟା ଫୁଟିକି ହିଁ ବାହାରିବ ତେଣିକି ସେ ଯେଉଁଠି ବି ଥାଉ।
ହଁ। ଯେମିତି ଆମର ପଦ୍ମ ରଇଲା ପଦ୍ମ ଟା ଏତେ ସୁନ୍ଦର ସେ ଲକ୍ଷ୍ମୀଙ୍କ ପାଖରେ ଲ କ୍ଷ୍ମୀଙ୍କର ବାସସ୍ଥାନ ହେଇକି ବି ସେ ଆମର ପଙ୍କରେ ଉଠେ
ପଙ୍କରେ ଫୁଟେ କାହିଁକନା ଯାହାର ପ୍ରତିଭା ଥିବ ସେ ଯୋଉଠି ରହିଲେ ବି ତା ପ୍ରତିଭାଟା ବାହାରିକି ହିଁ ଆସିବ। ତୋ ସହିତ କଥା ହେଲେ ଯେ ସମୟ ଟା କେମିତି ପଳଉଛି ମୁଁ ଜାଣି ପାରୁନି।
ଜଣା ପଡିବନି ମୋ ଆରେ ମୋ ସହିତ ସମସ ସେମତି ମାନେ ବହୁତ ଶୀଘ୍ର ମିଶିଯାଆନ୍ତି କଥା ହେଇଯାଆନ୍ତି।
ହଁ ତମ ସହିତ ଗୋଟେ ବହୁତ ଭଲ ଲାଗୁଛି କଥା ହବାକୁ ମାନେ ଜଣା ବି ହିଁ ପଡୁନି ସମୟ ବହୁତ ଭଲ ସାଙ୍ଗଟେ ପାଇଛି ମୁଁ
ହଁ ହଁ ମୁଁ ତ ସମସ୍ତଙ୍କର ଭଲ ସାଙ୍ଗ ଆଚ୍ଛା କହିଲ ଉଁ ତମର କଣ ସବୁ ପ୍ରତିଭା ଅଛି?
ତେ କା ମା ସେ ଯେଉଁ କବିତା ଲେଖିବାକୁ ଭଲ ଲାଗେ ଯେତେବେଳେ ଏକୁଟିଆ ବସିଥାଏ। ମତେ କବିତା ଲେଖିବାକୁ ଭଲ ଲାଗ ଆଗେ ବହୁତ ଲେଖୁଥିଲି। ଏବେ ଟିକେ କଣ ମାନେ ଏ ସବୁ ଘର ଏ ଘରର କାମ କରିବା ଛୁଆଙ୍କୁ ପଡେବା ଆ ଭିତରେ ନା ମୁଁ ସେଇଟାକୁ ରଖିଦେଇଛି ଏବେ ଆଉ ଲେଖୁନି।
ହଁ ଆଚ୍ଛା ତମେ କହିଲ ହଁ ତମେ କବିତା ଲେଖ ଗୋଟେ କବିତା ଲେଖିବାରେ ଆମର କଣ ଦରକାର କୋଉ ଗୁଣ ଟା ଆମ ପାଖରେ ଥିଲା ଆମେ ଗୋଟେ କବିତା ଲେଖିପାରିବା? ଖାଲି ତ ଆଉ ଗୋଟେ କଲମ ଗୋଟେ ଖାତା ଗୋଟେ କାଗଜ ନଥିଲେ ତ ଆମେ ଲେଖିପାରିବାନି। କ କୋଉ ପ୍ରତିଭାଟା ଥିଲେ ଆମେ ଲେଖିପାରିବା ଗୋଟେ କବିତା?
ପ୍ରତିଭା ହଉଛି ଆମେ ଧର ଗୋଟେ ଜିନିଷ ଲେଖୁଛେ କିନ୍ତୁ ତାର ଭିତର ତ ତୁ ପାଖକୁ ଯି ଯାଇକି ପହଞ୍ଚିବା ଯେମିତି ଗୋଟେ କବି ବିତା ଲେଖିବାର ଶବ୍ଦର ବହୁତ ଉ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଗୋଟେ ଶବ୍ଦକୁ ନେଇକି
ହୁଁ ଆମ ଭାବନାର ବି ଯେମିତି ଆମେ କିଛି ଗୋଟେ ଜିନିଷକୁ ଦେଖିକି ଆମେ ତା ବିଷୟରେ କିଛି କହିପାର ଥିବା କିଛି ଗୋଟେ ଭାବି ପାରୁଥିବା
କବି ମାନେ ଦେଖିବ ସେଇ ଉଁ କବିତା ଲେଖିବା ପୂର୍ବରୁ ସେ ଗୋଟେ ଜିନିଷକୁ ବହୁତ ନିରୀକ୍ଷଣ କରି ଦେଖନ୍ତି। କି ସେ କେମିତି ଦେଖ ଯାଉଚି ତାର ପ୍ରକୃତି କଣ ତାର ଗୁଣ କଣ ସେଇଟା ଜାଣି ସାରିଲା ପରେ ସେ ଜଣଙ୍କ ବିଷୟରେ ରଚନା କରନ୍ତି। ତା ଛୋଟ ଛୋଟ ପଦ ଗଢିକି ଗୋଟେ କବିିତା ସେ ତ ଲେଖନ୍ତି ତମେ ପ୍ରଥମେ ଜାଣିବା ନା ଗୋଟେ ଜିନିଷ ର ମହତ୍ଵ ବିଷୟରେ ଯଦି ଆମେ ନ ଜାଣିବା ସେଇଟା ଆମେ କେମିତି ଲେଖିବା ଛନ୍ଦକୁ ଛନ୍ଦ ପ୍ର ପକେଈକି ଅଳଙ୍କାରରେ ତାକୁ ସଯା ଯାଏ।
ଆଉ ବିନା ଅଳଙ୍କାରରେ ତ ବିନା ଅଳଙ୍କାରରେ ତ ଆମ ଭାଷା ମାନେ ଆମ ଓଡିଆ ଭାଷା ଟା ମାନେ ସୁନ୍ଦର ନୁହଁ ହୁଁ ସେଇଟା ହିଁ ଆମ ସ
ହୁଁ ଆମ ଆଡେ ବି ଜୋରସେ ବର୍ଷା ହେଲାଣି।
ବର୍ଷା ହେଲାଣି ମୁଁ ବି ଛାତ ଉପରେ ବସିଚି ନା ଟିକେ ଟିକେ ବର୍ଷା ବି ହେଲାଣି ଆଡେ ବିଜୁଳି ବି ଧୀରେ ଧୀରେ ହେବ ଆଉ। ମାନେ ହଉଛି
ହଁ ଏବେ ବଜ ହଁ ବିଜୁଳି କି ବହୁତ ବଜ୍ରପାତ
ତମେ କହିଲ ସେଇ ବଜ୍ରପାତ ସମୟରେ ଆମକୁ କଣ କରିବା ଉଚିତ?
ଦେଖ ବଜ୍ରପାତ ସମୟରେ ପ୍ରଥମେ ତ ଆମକୁ ଦେଖିବାକୁ ପଡିବ ଆମେ କୋଉଠି ଅଛେ? ଯଦି ଘର ଭିତରେ ଅଛ ତ ଆମେ କଣ କରିବା ଯେତିକ ଇଲେ ତନି ଜିନିଷ ଲାଇନ୍ ବନ୍ଦ କରିଦବା ପ୍ଲବ କାଢିଦବା ଟିଭି ଫ୍ୟାନ୍ ଏଗୁରା ସବୁ ବନ୍ଦ କରିଦବା ଯଦି ଆମେ ଘରେ ଅଛେ। ଆ ଯଦି ଆମେ ବା ବାହାରେ ଅଛେ ତାହେଲେ କେବେ ବି ଗୋଟେ ଗଛକୁ ଆମେ ଗଛ ମୂଳକୁ ଆମେ ଆଶ୍ରୟ ନବାନି। ସମସ୍ତେ କୁହନ୍ତି କି ବର୍ଷା ହେଲା ବି ଚୁଲେଇବା ଗଛ ମୂଳକୁ ପଳେଇବା କିନ୍ତୁ ବଜ୍ରପାତ ବେଶ ସେ ଗଛକୁ ହିଁ ମାରେ ଯୋଉ କୁହନ୍ତି ନା ଗଛକୁ ବିଜୁଳି ମାରିଲା। ତମେ ପ୍ରଥମେ ଦେଖିବା ଯଦ କୋଉଠି ଆମ ଘର ପାଖ ଆଖରେ ଘର ଅଛି ତ ସେଠିକି ଯାଇକି ଆଶ୍ରୟ ନେଇ ପାରିବା। ନହେଲେ ଗୋଟେ ଖାଲି ପଡିଆରେ ଚୁପଚାପ୍ ତଳୁକୁ ମୁହଁ କରି ବସିଗଲେ ଆମେ ରକ୍ଷା ପାଇପାରିବା ବଜ୍ରପାତରୁ।
ହୁଁ ଆଉ ବଜ୍ରପାତ ସମୟରେ ସବୁ ଇଲେକ୍ଟ୍ରିକ ଜିନିଷ ପୁରା ବନ୍ଦ କରିଦବା ଦରକାର ସେ ସେଥିପାଇଁ ତ ଆମର ଲାଇନ କାଟି ଦିଅନ୍ତି।
ହଁ ଲାଇନ୍ କାଟି ଦିଅନ୍ତି ଘରେ ଟିଭିି ଚାଲୁଥିଲେ ଟିଭି ବନ୍ଦ କରିଦିଅନ୍ତି। କାହିଁକି ନା ଏଇ ଛୋଟ ଛୋଟ ଜିନିଷ ଆମକୁ ଯଦି ଆମେ ଧ୍ୟାନ ନ ଦବା ତ ଭୁଲ କ୍ଷତି ଟା ଆମର ହିଁ ହବ।
ଦୁର୍ଘଟଣାର ଶିକାର ଆମ ଆମେ ହିଁ ହବା ନା।
ହଁ ଯେତେ ମାନେ କୁହନ୍ତି ନା ସବୁ ଜିନିଷକୁ ପରିବର୍ତ୍ତନ କରିହବ ନିଜ ହିସାବରେ କରିହବ କିନ୍ତୁ ପ୍ରକୃତି ର କିଛି ଜିନିଷ ଅଛି ଯୋଉଟା କି ଆମେ ନିଜ ହିସାବରେ ତାକୁ ବଦଳେଇ ପାରିବାନି।
ହଁ ସେ ପ୍ରକୃତି ତ ସେ ତା ହିସାବରେ ଚାଲିବ କିନ୍ତୁ ଆମେ ମଣିଷ ଆମେ ଆମ ପ୍ରକୃତି ବଦଳେଇ ଦେଇ ପାରିବା ଯଦି ଆମର କୌଣସି ଖରାପ ପ୍ରକୃତି ଅଛି ତେବେ ଆମେ ତାକୁ କଣ ବଦଳିକି ଭଲ କରିପାରିବା।
ଏବେ କଣ କୁର୍ତିମ ବର୍ଷା ବି କରିଦଉଛନ୍ତି।
ଆଜିକାଲି ତ ସବୁ କିଛି ସମ୍ଭବ ହଉଛି। ଆଜିିକାଲି ତ କଣ କହୁଛି। ଛନ୍ତି କି ସୂର୍ଯ୍ୟ ବି ସେ ମାନେ କୃତ୍ରିମ ତିଆରି କରିଦବା ବୋଲି କହୁଛନ୍ତି। ଦିନ ବାରଟା ସୂର୍ଯ ଏ ସେ ଏମିତି ସବୁ କହୁନାହାନ୍ତି।
ହଁ ଆମର ଗ୍ରହ ନକ୍ଷତ୍ର ଆମ ସୌର ଜଗତରେ ଯୋଉ ଗ୍ରହ ମାନେ ଅଛନ୍ତି ଜାଣିଛ ଆମର କେତେଟା ଗ୍ରହ ଅଛି?
ହୁଁ ହୁଁ ଜାଣିଛି।
କେତେଟା ଗ୍ରହ ଅଛି?
ଆଠଟି କିନ୍ତୁ ଗୋଟେ ପ୍ଲୁଟୋ ବୋଲି ଗୋଟେ ଗ୍ରହଟେ ଥିଲା ଯୋଉଟା କି ବହୁତ ଛୋଟ ଥିଲା ତେଣୁ ଆମର ବହି ହଁ ବୈଜ୍ଞାନିକ ମାନେ ତାକୁ ବାଦ୍ ଦେଇଦଲେ ଦୁଇ ହଜାର ବାରରେ।
ହଁ ତ ଏଇ ଯୋଉ ଆମର ଗ୍ରହ ରହିଗଲା ଆଙ୍କ ଭିତରୁ କୋଉଠି ମଣି ଷ ସେମାନେ ମାନେ ଜୀବ ବାସ ଜୀବ ମାନେ ବାସ କରନ୍ତି ମାନେ ବଞ୍ଚିକି ରହିପାରିବେ।
ଗୋଟିଏ ହିଁ ଆମର ଗ୍ରହ ଅଛି ଯୋଉଟା କି ଆମେ ପୃଥିବୀ ବୋଲି କହୁଛନ୍ତି। ଯୋଉଠି ତିନି ଭାଗ ଜଳ ଗୋ ଟେ ଭାଗ ସ୍ଥଳ। ସେଇ ଗୋଟିଏ ଭାଗ ସ୍ଥଳରେ ହିଁ ଆମେ ମନୁଷ୍ୟ ମାନେ ରହିଥାନ୍ତି। ଜୀବ ଜଗତ ଆଉ ଏମିତି ବି ଗଛ ଗୋଟେ ଅମୂଲ୍ୟ ଜିନିଷ। ସେଇ ଗଛ ବି ଏଇ ପୃଥିବୀରେ ହିଁ ଥାଏ। ଆଉ କୌଣସି ଗ୍ରହରେ ତମେ ଗଛ ଗୋଟେ ଦେଖିବାକୁ ପାଇବନି କିନ୍ତୁ ଆମ ପୃଥିବୀରେ ତମେ ଗଛ ଦେଖିବାକୁ ମିଳିବ। ଆ ଆଜିକାଲି ତ ଲୋକ ଚନ୍ଦ୍ର କ ବି ଯାଉଛନ୍ତି ମଙ୍ଗଳ କୁ ବି ଯାଉଛନ୍ତି ବୋଲି ମାନେ ଯିବା ପାଇଁ କରୁଛନ୍ତି ଯୋଜନା କରୁଛନ୍ତି।
ପୃଥିବୀକୁୁ ଆଉ ଗୋଟେ ଗ୍ରହ ବି କୁହାଯାଏ ଜାଣିଚ?
ଅ ନୀଳ ଗ୍ରହ।
ନିଳ ଗ୍ରହ। ମଙ୍ଗଳ ଗ୍ରହରେ ବି ପାଣି ଥିବାର ଜଣା ପଡିଛି। ମାନେ ଯିବ ବି ସେ ଏଠି ବି ବାସ କରିପାରିବେ।
ହଁ ଆଉ ତମେ ଜାଣିଛ ପୃଥିବୀର ଗୋଟେ ତାର ଯାଆଁଳା ଭଉଣୀ ବୋଲି ଗୋଟେ ଗ୍ରହ କୁହାଯାଏ, ତମେ ଜାଣିଛ କି?
ନାଇଁ ଜାଣିନି।
ଶୁକ୍ରକୁ କାରଣ ତା ଶୁକ୍ରକୁ କାରଣ ଶୁକ୍ରର ଶୁ କ୍ର ତାର ଯେମିତି ଆକାର ଆମ ପୃଥିବୀର ବି ସେମିତି ଆକାର। ସେଥିପାଇଁ ତାକୁ କୁହାଯାଏ। କିନ୍ତୁ ଏଇଆ ଯେ ପୃଥିବୀରେ ମଣିଷ ବାସ କରିପାରିବେ ଜୀବଜଗତ ମାନେ ବଞ୍ଚି ପାରିବ କିନ୍ତୁ ଶୁକ୍ରରେ ସେଇଟା ସମ୍ଭବ ନୁହେଁ।
ଆଚ୍ଛା ମୁଁ ତାହେଲେ ଜାଣିିନଥିଲି ଏଟା।